ହାଲୋ!
ହାଲୋ ହଁ।
କହ କ'ଣ କରୁଛୁ?
କହ କ'ଣ କରୁଛୁ? ଏ ମୁଁ ବସିଥିଲି ଏବେ।
ଓଃ! ମୁଁ ବି ଗଡୁଛି ଟିକେ। ଫୋନ ନାଇଁ ଫାନ୍ ନାଇଁ କେମିତି?
ଆରେ ନାଇଁ ନାଇଁ। କେମିତି ଅଛୁ କହିଲେ ଏପଟେ ଲାଗି ପଡୁଥିଲେ ଏପଟେ ଯିବା ସେଟା ଚାଲିଥିଲା ଏପଟେ ସେପ ହେଇ ହେଇ ଆଜି ମୁଁ ଯାଇଥିଲି ମାର୍କେଟ ଟିକେ। ଜଣେ ଯା ଆଁ ଜଣେ ଗୋଟେ ଦେଇଥିଲେ ଇଏ ଆଁ ସେପଟୁ ଗଲେ କଣ କାମ ହବ ବୋଲି ତ ଗୋଟେ ଯାଇ ଥିଲି ଗୋଟେ ଜାଗାକୁ ରାଘବେନ୍ଦ୍ର କଣ ଇନଷ୍ଟିୁଟ ସେଇଟା କଣ ଗୋଟେ ଥିଲା। ସେଠାକୁ ଯାଇଥିଲି ଯେ ସାଙ୍ଗେ କହିଲେ ଆଉ ଏମିତି ଗୋଟେ ମାନେ ଏମିତି। ସେଠି ସେଠି କାମ ଅଛି ଯେ କଣ ସବୁ କରିବା ପାଇଁ ଯେ ମାସ କୁ ଚାରି ହଜାର କରୁଥିଲେ।
କୋଉଁଠି ସେଇଟା?
ଏଇ ଯୋଉ ଆଇ ସି ଆଇ ସି ବ୍ୟାଙ୍କ ଦେଖିନୁ କି ଯୋଉ ଆରିୟ ପ୍ୟାଲେସ ଦେଖିନୁ କି, ତାର ସେ ଯୋଉ ଭିତରକୁ ନାହିଁକି ଗୋଟେ ଗଳି
ହଁ, ହଁ, ହଁ।
ସେ ଲଜ ଯୋଉ ଅଛି ତାର ସ ପୁରା ସାମ୍ନା ଟା ତ ଆଉ। ଲଜ ସାମ୍ନା ଟା ଲେଖା ହେଇଛି ଆଉ ହଁ।
ହଁ।
ସେଇଠାକୁ ଯାଇଥିଲି ଯେ ସେଇଠି କ'ଣ କଲ କରିବା ଆଉ ସେଇ ଇନଷ୍ଟିଚ୍ୟୁଟ ବିଷୟରେ
ହଁ, ହଁ, ହଁ, ସେଇଟା ମତେ ଗୋଟେ ଦିଦିଟେ କହୁ ଥିଲେ। ଆମ ପିଜି ର ଗୋଟେ ଦିଦିଟେ ଥିଲେ ସେ ମତେ କହୁଥିଲେ। ମଝିରେ କହିଲେ ଏଇଟା ପ ଏଇ ଇଏ ହ ଆଉ ତାର ମାନେ ବ ଯେତେ ବଢିବ ତା ପ୍ରମୋ ସନ୍ ବି ଅଛି। ଆଉ ସବୁ ଏମିତି ଅଛି ବୋଲି କହିଲ।
ହଁ, ହଁ, ଯେ ମାସ କୁ ଚାରି ହଜାର ବୋଲି କହୁଥିଲେ।
ହଁ, ହଁ, ସେ ଦିଦି ମତେ କହୁଥିଲେ, କିନ୍ତୁ ତାଇ କ'ଣ କହୁ ଥିଲେ ହେଟା ଆପ୍ଲାଏ କଲେ ପୁଣି କେବେ ଗୋଟେ ସେଟା ମିଳୁଛି ବୋଲି କାମ।
ନା ତ ସେଠୁକୁ ଯାଇ କି ତୁ ତାପରେ ଯୋଉ ମା ନେଇକି ଯିବୁ ଆଉ ତୋ ସାର୍ଟିଫିକେଟ ନେଇକି ଯିବୁ।
ଓଃ ଯିବୁ ନା କ'ଣ? ହଁ। ହଁ, ସେଇ ଡ୍ୟୁଟି
ଥାଏ ଏ କିଛି ଗୋଟେ ତୋର
କ'ଣ ବୁଝିଲୁ କ'ଣ ମୁଁ ଜାଣି କ'ଣ କ'ଣ କାମ ତାଙ୍କେ ମୋତେ ମଝିରେ ଯୋଉ ଆମର ଶୁଣେ ପରୀକ୍ଷା ହେଲାନି ସେମିଷ୍ଟାର ପୂର୍ବରୁ ସେ ମ ତେ କହୁଥିଲେ କହୁଥିଲେ ତ ଥରେ କଲ କରି ଥିଲେ ଏମିତି ନମ୍ବର ନେ ଏମତି ରଖି ଥିଲେ। ପି ଜି ଦିଦି ଟା ସିନିୟର ଥିଲେ ପୁରା ସୁପର ସିନିୟର ରଖିଥିଲେ କଥା ହ ଥିଲୁ ତ ତାପରେ ତାଙ୍କେ ମୋତେ କହିଲେ ଝିଅ ଆଉ କରିବ ସିଏ କି ସିଏ କି ସବୁ ମୋତେ କହିଲେ। ମୁଁ କହିଲି ନାଇଁ ଏବେ ଯି ଯେ ମୋର କରିବାର ନାଇଁ। ଦେଖିବା ମୋର ସରୁ। ମୋର ସରଲେ କହିବି ମୁଁ ହଁ ଠିକ ଅଛି ଏମତି କଣ କଣ କାମ କହିଥିଲେ ମୁଁ ଭୁଲି ଯାଇଛି ପୁରା।
ହଁ ନା ଏଇଟା ତ ଏବେ ଅଠର ଜୁନ୍ ରୁ ଆରମ୍ଭ ହେଇଛି ଏଇଠା ବୋଲି କହିଲେ।
ହଁ ତୁ କଣ କଣ କରିବୁ?
ଶୁଣେ ଏମତି କହିଲେ ଆଉ ସେଇଠିକୁ ଯାଇକି କଲ୍ ରେ କଥା ହବ। ଆଉ ଯୋଉ ଲୋ-ମାନେ କାଉସିଲି କରିବା ଟାଇପ୍ ର ଯୋଉ ଲୋକମାନେ ପାସ୍ ଆଉଟ୍ ହେଇଯାଇଚନ୍ ସଡି ପାସ୍ ଆଉଟ୍ ହେଇନାହାନ୍ତି ଯୋଉମାନେ ଡ୍ରପ୍ କରିଦେଇଚନ୍ତି। ଟେନ୍ଥ, ପ୍ଲସ୍ ଟୁ ସେମିତି ପିଲାମାନଙ୍କୁ ସବୁ କହିବ ନାହିଁ ଏମିତି କହିଲେ ଏମିତି ହେଇପାରିବ। ଏମତି ଯେ ତୋମେ କରିପାରିବ ତୋମ ମାନେ ସେମାନଙ୍କୁ ଗୋଟେ ଉସ ସାହନ ଦେଲା ଭଳିଆ। ପ୍ରୋତ୍ସାହନ କଲା ଭଳିଆ। ସେଇଠି ଯାଇକି କ କଲ୍ କରିକି କଥା ହବ। ଆଉ କଣ ଆଉ କଣ ସବୁ କହିଲେ ଏକ୍ସେଲ ରେ କଣ କଣ ସବୁ ଏମତି କଣ କାମ ଏମିତି କରାହଉ ସେଟା କହିବେ ବୋଲି ଏମତି କହିଲେ।
କେତେ ଘଣ୍ଟା?
ଦଶଟା ରୁ ତିନି ଉଁ, ଦଶଟା ରୁ ଘଣ୍ଟେ। ପୁଣି ତିନିଟା ରୁ ଛ
ହଁ ତ ଯା କିଛି ନାଇଁ। ଖରାପ ନାଇଁ ତ ଯା ଯାଇକି ଦେଖେ।
ଯାଇକି ଦେଖେ ନାହିଁ ଯେ କେତେ ଦିନ ଯେ ସେଇଟା ଯାଇକି ଭାବୁଚି ଯେ କଣ ମୁଁ ଜାଣିପାରୁନି। ମାସକୁ ମାତ୍ର ଚାରି ହଜାର କଣ? କୁଆଡୁ ବି ହବନି।
ଆଉ କଣ କରିବୁ। ଆଉ କୋଉଠି ତ ମିଳୁନି ସେମିତି କିଛି। ଏଇଟା ଆହୁରି କମ୍ପ୍ୟୁଟର କାମ ଟି ଟିକେ ଭଲ ଲାଗିବ। ଆଉ ଏମତି ଡ୍ରେସ୍ ଦୋକାନରେ ରହିଲେ ଆଉ କଣ ସେଟା ଭଲ ଲାଗିବ କି?
ନାଇଁ ଆଉ ଗୋଟେ କ-ଓ ଜଣେ କହୁ ଥିଲେ ଯେ ମୋବାଇଲ୍ ଦୋକାନ ରେ ବୁଝିଦେବି ସେଠି ବିଲ୍ ଫିଲ୍ କାଟା କାଟି କଣ କଣ ମାସକୁୁ ପାଞ୍ଚଶହ ହଜାର ଦେବେ ବୋଲି କହୁଥିଲେ।
ତ ବୁଝ ସେଇଟା।
ହଁ ପରା।
କହ ଜଲଦି ବୁଝିକି ମୋତେ କୁହ ବୋଲି। କହ। ତୁ ଯା ପ୍ରଥମେ ତୁ ଏଇଠିକି ଯା ଯାଇ କି ଦେଖେ କେଦିନି।
କେତେ ଦିନ ଗଲେ ପୁଣି କଣ ଲାଭ ସେଇଟା କେତେ ଦିନ ଯିବି।
ଆରେ ଦି ଚା-ହଁ ଯେ ଦି ଚାରି ଦିନ ଯିବୁ ତୁ କାମ ଟା ଦେ
ସେମାନେ ଏ ଶୁଣେ ଶୁଣେ ସେମାନେ କଣ କରୁଚନ୍ତି କହ ତ? ସେମାନେ ପୁଣି ଟେନ୍ଥ ଆଉ ପ୍ଲସ୍ ଟୁ ସା ସାର୍ଟିଫିକେଟ ଦଉଚନ୍ତି। ମୋତେ ସେଇଟା ଟିକେ ଇଏ ଲାଗୁଚି। ମାନେ ସାର୍ଟିଫିକେଟ ଦଉଚନ୍ତି। କାଇଁ ମୁଁ ଦେଖେଇଲେ ସା ସାର୍ଟିଫିକେଟ ଯେ ସେମ ସାର୍ଟିଫିକେଟ ମୁଁ କେବେ ଦେ ଦେଖିନି ଏକା ସାର୍ଟିଫିକେଟ ଦେଇଚନ୍ତି। ଲେଖା ହେଇଚି ସେଇଠି ଇଣ୍ଡିଆନ ଗମେଣ୍ଟ ହଁ ମୋ ସୋ ତାଙ୍କେ ଦଉଚନ୍ତି।
ଟେନ୍ଥ ପ୍ଲସ୍ ଟୁ କଣ ପାଇଁ?
ମୁଁ ଜାଣିନି ମୁଁ ସେଇଟା ପାଇଁ ଏକା ମୋତେ ଏଟା କନଫ୍ୟୁଜ୍ ଲାଗୁ ମାନେ
କି ସାର୍ଟିଫିକେଟ ସେଠି କଣ ଲେଖା ହେଇଛି?
ଏନ୍ତା ଆରେ ଶୁଣ ଶୁଣ ଯୋଉମାନେ ଏବେ ଜଣେ ଜଣେ ଅଛନ୍ତି ସେମାନେ ଟେ ଏଁ, ଆଁ, ଦଶମ ଡ୍ର ପ ଆଉଟ୍ କରିଦଉନାହାନ୍ତି। ପଢୁନାହାନ୍ତି ଆଉ କି କଣ ହଉଚି? ।
ହଁ ସେମାନଙ୍କ ପାଇଁ ଏଟା ନା କଣ?
ହଁ।
ତ କହିଥାନ୍ତ ମୋର ଟେନ୍ଥ ସାର୍ଟିଫିକେଟ ନାଇଁ ତ ତମେ ଦଉଚ।
ଆରେ ନାଇଁ ନାଇଁ ସେମିତି ନାଇଁ ଶୁଣେ ଜଣେ ଜଣେ ଅଛନ୍ତି ଯୋଉ ମାନେ ଇଏ କରିବା ପାଇଁ ଯୋଉ ମାନେ ଘରେ ଅସୁବିଧା ହେଇଗଲା ସେମାନେ ଟେନ୍ଥ କରିପାରିଲେନି ପ୍ଲସ ଟୁ କରିପାରିଲେନି ଡ୍ରପ ଆଉଟ୍ କରିଦଉଛନ୍ତି। ନାହାନ୍ତି ସେମତି କ୍ୱାଲିଫାଇ କରିପାରିନାହାନ୍ତି? ହୁଁ ସେମତି ସେମତି ଲୋକମାନଙ୍କୁ କାଉନସେଲିଂ କରିବ ସେମିତି ଲୋକମାନଙ୍କୁ କହିବ ବୁଝେଇବ କି ଏଇଟା
ହଁ ବୁଝିଲି ବୁଝିଲି।
ମୁଁ ସେଇଟା ଆକା ଭାବୁଚି। ମୁଁ ଜାଣିିପାରୁନି ସୁବୁନି? ଇଆଡେ ଆଉ ଗୋଟେ କଥା ସେମାନେ କହିଲେ ସାର୍ଟିଫିକେଟ ଦଉଛନ୍ତି ବୋଲି। ସାର୍ଟିଫିକେଟ ଦେଖିଲେ।
ତୁ ଦି ଦିନ ଯା ତାପରେ ଦେଖେ କଣ କାମ କଣ ଦେଖେ ଭଲସେ ତାପ ଭଲ ଲାଗିଲେ କଣ୍ଟିନ୍ୟୁ କରିବୁ ନହେଲେ ନାହିଁ ଯିବୁନି ଆଉ। ଦି ଦିନ ଯାଇ ଦେଖ। ଆଉ କଣ କହୁଥିଲି ଏବେ ଜିଏସିପିରେ କଣ ଗୋଟେ ମିଟିଂ ଅଛି ତିନିଟା ରେ ଆ ସେଠି ଏ କର। ହଁ ସେଠି ଜଏନ୍ କରିବୁ। ଦେଖିବା ମୁଁ ବି କରିବି କଣ ହଉଚି। ସେଇଟା ଦେଖିବା।
ହଁ ପରା ଏବେ କରିବା କହୁଚୁ?
ହଁ ଏବେ ତିନିଟା ହେଲେ କରିବା।
କରିବୁ?
କଣ କହୁଛନ୍ତି?
କଣ କଣ ଜବ୍ ଅପରଚୁନିଟି ବୋଲି ମୁଁ ବି ଦେଖିଥିଲି ମୁଁ ବି ଭାବୁଥିଲି। କରିବି ବୋଲି
ହଁ ହଁ ସେଇଟାକା କଣ କଣ ଦେଖିବା କୋଉଥିରେ କଣ ଅଛି ସବୁ କହିବେ ନା ବୟସ ଅନୁସାରେ ଯାହା ଯାହା ଥିବ ସବୁ କହିବେ। ତ ଦେଖିବା କି ଜଏନ ହେବାରେ କଣ ଅଛି ପଇସା ଲାଗୁଛି ନା କଣ।
ହୁଁ।
କରିବା ସେଇଟା।
ସେଇଟା ଆ ଏକା ମୁଁ ଭାବୁଚି। ଦେଖଆ ହଁ ଚାଲଚି ତ। ହୁଁ।
ଆଉ କଣ କରୁଛନ୍ତି ଆଣ୍ଟି ଅଙ୍କଲ?
ହଁ ଭଲ । ଆଙ୍କ ବାବା ଯାଇଛନ୍ତି ବୋଧେ ପାଖ ଗଲେ ନା କଣ ବସିଥିଲେ ଦୋକାନରେ ବାଥରୁମ ଗଲେ ତ ମତେ ଆ ଯାଏ ପଡେ ବସ ଯା କହିଲେ, ମୁଁ ବହି ପଢୁଚି ଏପଟେ। । ଖାଇସାରିଲେ ଯେ ବାହାରକୁ ଯାଇଛନ୍ତି ଟିକେ।
ଆଉ ସିଧି ସ୍କୁଲ ଯାଇଚି।
ହୁଁ ସିଧି ସ୍କୁଲ ଯାଇଚି। ଆଉ ମା ଏଠି ଆଇଲେ। କହ ହେଲା? ମୁଁ ଏବେ ।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
ମୁଁ ଏବେ ଭାତ ଡାଲି ଭାତ, ଡାଲି ଆଉ ମିକ୍ସଚର ଖାଇଲି।
ଆଚ୍ଛା।
ହୁଁ କୋର୍କୋରି ମିଶ୍ଚର।
ଅହ ମୁଁ ଆଜି ଖାଇ ଦେଇଥିଲି ଦଶଟାରୁୁ ଭାତ ଖାଇ ଦେଇଥିଲି। ଦଶଟାରେ ଭାତ ଡାଲି ଆଳୁ ଭଜା ଖାଇଥିଲି ଆଉ ଅଛି ଏବେ ଖାଇନି ଏବେ ଯିବି ଖାଇବି।
ଅ ହଁ।
ଆଜି ଦେଖୁନୁ ବର୍ଷା ପାଗ
ହଁ ବର୍ଷ ଆମେ ଯାଇଥିଲୁ ଯେ ଦୋକାନ ର କିଛି କିଛି ସାମାନ ଧରିକି ଆସିଲୁ ଏବେ।
ଅହୋ। ଚାଲଚି ତାଲେ ସାମା ଆଣିବା।
ହଁ ଚାଲିଚି ହଁ।
ହଉ।
ହୁଁ ଚାଲଚି ହୁଁ ଙ୍କ କହିଲୁ?
ଭଲ।
ହଁ ଭଲ ଚାଲିଚି ତ ଦେଖିବା କହୁଚି ଆଗକୁ ଆଗକୁ ଦେଖିବା ଆଉ।
ହା ହଁ।
କଣ ହଉଚି କଣ ନାହିଁ ଆରମ୍ଭ କରିଚୁ ଗୋଟେ। ଜଉ କହୁନାହାନ୍ତି ସଂସ୍ଥା ଚାଲୁ
ତାଙ୍କର ସିବୁ ଘର
ନାଇଁ ଗଲେ ବୋଲି କୁଆଡେ ଯିବେ ଦୋକାନ ହଁ ନାଇଁ ତାଙ୍କର ଅଛି କିଛି କିଛି ସାମାନ ଯେ ନଉଚନ୍ତି ଆଗା ଲୋକ ତାଙ୍କଠୁ।
ଓହୋ ହେଲେ ସେତିକି ତ ସାରିବେ ନା ପୁଣି। ଯାଆଥିବ ଲାଷ୍ଟରେ ତମୁକୁ
ହୁଁ ହୁଁ ହୁଁ। ଦୁଇ ହେଟି ପନ୍ଦର ଗ୍ରାମ ହୁଁ ଆଜି ଆମେ ଆଣିବୁ। ନିମକି
ହଁ।
ହୁଁ ନିମକି ନିମକି ଗୋଟେ ଆଉ ଏଇ ଯୋଉ କୁୁରକୁରିରୁ ଯୋଉ କଣ କଣ ମିଳୁନି ଜିନିଷ ଯୋଉ ଉପହାର ମିଳୁଚି ଉପହାର ଆଉ ପାସ୍ତା ହଁ। କୁରକୁରି ପାସ୍ତା ଆଉ ପାସ୍ତା ଆଣିଚୁ ଦଶ ଟଙ୍କିଆ ଯୋଉ ଗୋଟେ ଗୋଟେ ପକେଟ ମିଳୁନି ସେ ହଁ ମ ଶସ୍ତା ଗୋଟେ ଗୋଟେ ପାସ୍ତା
ଅଛି କି? ମୁଁ ଜାଣିନି ହଁ କଞ୍ଚା ତ
ହୁଁ ହଁ ମ କଞ୍ଚା ଆଉ ତତେ ପାଚିଲେ ଯାଏ କିଏଦବ।
ନାଇଁ ନାଇଁ ତୁ କୁୁରୁକୁରି କଥା କହୁଥିବୁ କାଳେ ତୁ କହିବୁ ପାଞ୍ଚ ଟଙ୍କିଆ ବିରିୟାନୀ ମିଳୁଚି ଜାଣି ତୁ କହିବୁ ଗଲେ ମ
ହୁଁ ହଁ ଆଉ ହଁ ଆଉ ଦାନ୍ତିକିଲି ଆଣି ଚଚି ଆମେ ହଉ ମୁଁ କାଟିକି କରୁଚି ଆଉଥରେ ହେଲା।
ଏବେ ନାଇଁ ଜଏନ୍ କରେ ମିଟିଂ ପରେ କଥା ହେବା ଆଉଥରେ।
ହଉ ଠିକ ଅଛି ହୁଁ ବାଏ।